ହ୍ୟାଲୋ।
ଭଏସ ଶୁଣା ଯାଉଛି ହ୍ୟାଲୋ।
ହଁ ହଁ ଅବ ସୁଭିଲା।
ହ୍ୟାଲୋ। ହୁଁ କଣ କରୁଛ? ହ୍ୟାଲୋ।
ଏବେ ଶୋଇକି ଉଠିଲୁ।
କଣ ଖାଇଥିଲେ?
ହଁ ଆପଣ କଣ କରୁଛନ୍ତି?
ବର୍ଷା ହଉଛି ନେଟୱାର୍କ ବିଲକୁଲ ବି ନାହିଁ ଛାତ ଉପରେ ଆସିଥିଲି। ଲାଇନ ବି ନାହିଁ।
ହୁଁ ହୁଁ।
ଆଉ କଣ ଖାଇଲେ ଆପଣ?
ଖାଇଥିଲୁ ଭାତ ଡାଲି ଭଜା।
ହଁ ବର୍ଷା ହଉଛି।
ବର୍ଷା ହଉଥିଲା ଏବେ ହଉନି ଏବେ।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସମୟରେ ସେ ତା ଶୋଇଛନ୍ତି ବୋଧେ ଏବେ।
ଆଉ।
ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ଘରେ ଅଛି କଣ କରିବି ବର୍ଷା ହଉଛି ନା ଛାତ ଉପରେ ଆସିକି ବୁଲୁଛି।
ମାନେ ମାନେ ଆପଣଙ୍କ ପଢାପଢି ଚାଲିଛି ନା କଣ କୋଉଠି?
ଏଇ ମେହେନ୍ଦୀ କାମ କରୁଛି।
ଆପଣ କଣ କରୁଛନ୍ତି?
ମୋର ପ୍ଲସ୍ ଥ୍ରୀ ଚାଲିଛି ଆଉ ଲାଷ୍ଟ ଇୟର।
ଓହୋ ଲାଷ୍ଟ ଇୟର।
କଣ ଭଲ ଲାଗେ ଆପଣଙ୍କୁ ଖାଇବାକୁ?
ମତେ ତ ଖାଇବା ବି ଭଲ ଲାଗେ।
ଭଲ ଲାଗେ?
ସବୁ ମାନେ ସବୁ ଖାଇବା ଭଲ ନାଗେ। ସେମିତି କିଛି ନାଇଁ କି ଏଟା ଭଲ ଲାଗେ ନା ସେଟା ଭଲ ଲାଗେ ସବୁ ଖାଇବା ଭଲ ନାଁ।
ହୁଁ ହୁଁ।
ଆପଣଙ୍କୁ କଣ ଖାଇବା ଭଲ ନାଗେ?
ମାନେ କଣ ଭେଜ ଉପରେ ନା ନନଭେଜ୍ ଉପରେ କଣ?
ସିିଏ ତ ନନ ଭେଜ୍।
ଭେଜ ଉପରେ ସେଇ ଚିକେନ ଅଣ୍ଡା, ମାଛ ଏତିିକି।
କେଉଁ ଚୁଙ୍ଗୁଡ଼ି? ହଁ।
ହାଲୋ। କଥା ଲାଗୁଛି।
ଆଜ୍ଞା।
ଆବେକଥା ଲାଗୁଛି ମାନେ ରହିଯାଉଛି ନେଟୱର୍କ ପାଉନାହିଁ।
ମୋର ଏବେ ଆସିଲା?
ହଁ ହଁ ଏବେ ଆସିବ ଆଉ ଭେଜ ଉପରେ ପନିର ଛତୁ ଆଉ।
ହୁଁ ବଢ଼ିଆ। ମତେ ପନିର ବେଶୀ ଭଲ ଲାଗେ ନା।
ଆଉ ଘରେ କିଏ କିଏ ସବୁ ଅଛନ୍ତି?
କି କଣ କରିବେ?
ପ୍ଲସ ଥ୍ରି ସରିଲା ପରେ ସେ ଏମ୍ ବି ଏ ହେରୀକା କରିବି ଆଉ।
ଓହୋ କୋଉଠି ପଢୁଛନ୍ତି ଏବେ?
ମାନେ?
ଏବେ କୋଉଠି ପଢୁଛନ୍ତି ଆପଣ କୋଉ କଲେଜ ଟା?
ସେ ଚାଲିଛି ଆମର କିଟ୍ ସାଲେପୁର ଅଟୋନମସ କଲେଜ।
ଉ ହୁ ସାଲେପୁର।
ଆପଣ ପ୍ଲସ ଟୁ କୋଉଠି କରିଥିଲେ?
ମୁଁ ହେଠି ବଲ୍ଲବୀ ଦେବୀରେ କରିଥିଲି।
ଓ ହୋ।
ବର୍ଷା ଉଠେଇକି ଆସିଲାଣି ଘରେ ବାପା ବୋଉ ଆମ ତିନି ଭଉଣୀ ଦିଭଉଣୀର ବାହାଘର ହେଇଯାଇଛି ମୁଁ ଗୋଟେ ସାନ ରହିଛି।
ଓ।
ଆପଣଙ୍କ ଘରେ କେହି ଜଣ ଅଛନ୍ତି?
ଆମ ଘରେ ମୁଁ ଅଛି ବାପା ବୋଉ ଦାଦା ଖୁଡ଼ି ତାଙ୍କ ପୁଅ ମା ଆଉ ମୋ ମୋ ଭଉଣୀର ବାହାଘର ହେଇଯାଇଛି ବଡ ଭଉଣୀର ଆଉ।
ଓହୋ ମୋର ବି ଦିଟା ବଡ ଭଉଣୀ ତାଙ୍କର ବି ବାହା ଘର ହେଇଯାଇଛି। ମୁଁ ଆଉ ମା ରହୁଛନ୍ତି ଘରେ ମା ଏବେ ନା ହେଇ ଯାଇଛି ମାମୁଁ ଘରକୁ ଆସିବ କୋଉଦିନ? ଆଉ ସକାଳେ କଣ ଖାଇଥିଲି?
ସକାଳେ ଖିଆ ହେଇଥିଲା
କଣ୍ ଖାଇଥିଲେ? ବନ୍ଧ। ଚୁଡା ସନ୍ତୁଳା ଖାଇଥିଲି।
ଓହୋ। ଆଉ ଘରେ -ଘରେ ସବୁ ଠିକ୍ ଅଛନ୍ତି?
ହଁ -ହଁ ଘରେ ସବୁ ଠିକ୍ ଅଛନ୍ତି -ତମ ଘରେ ସବୁ ଭଲ ଅଛନ୍ତି ନା?
ହଁ ଆଜ୍ଞ୍ ଠିକୁ ଅଛନ୍ତି। ଆଉ ଆପଣଙ୍କୁ ବୁଲିବାକୁ କୁଆଡେ ଭଲ ନାଗେ?
ବୁଲିବାକୁ ମତେ ସବୁଆଡେ ଯିବାକୁ ଭଲ ଲାଗେ।
ମତେ ବି ବୁଲିବାକୁ ବହୁତ୍ ଭଲ ନାଗେ ମୁଁ ଘରେ ମିଛ କଥା କହି କହିକି ମୋ ସାଙ୍ଗରେ ସାଥିୀ ମାନେ ପଳେଉଛୁ। ସେ ଯଉ ଉଦୟଗିରି, ଲଲ୍ତିଗିରି, ଓଳାସେଣି ଏସବୁ ପଳଉଚୁ।
ଆଉ କୁଆଡେ ମାନେ ଦୂର ଜାଗା କୁଆଡେ କୁଆଡେ ଯାଇଚନ୍ତି?
ଦୂର ଜାଗା ବାପା ସାଙ୍ଗେରେ ଯାଇଥିଲି ଗୋଟେ ରାୟପୁର୍।
ମର୍ ବି ସେଇ ଦୂର ଜାଗା ମର୍ ସେଇ ଦୂର ଜାଗା ଦିଥର ଯାଇଚି କୋରାପୁଟୁ
ମତେ ଘରେ ବାପା ପଚାରି ନ ସେ କାମକୁ ପଳେଇ ଯାଇଥାନ୍ତି ଆଉ ଘରେ କେହି ନାହାନ୍ତି। ଘରେ ରହିବ ବୋଉ କଛି ଘରେ ରହିକି ବା ବାହା ହେବ।
ହ। କରୁଚନ୍ତି।
ହଁ ହେଇଗଲାଣି ବର୍ଷେ ହେଇଗଲାଣି।
ଯଉ -‌ଯଉ ଯାହାର ୱେଡିଙ୍ଗ୍ ଫେଡିଙ୍ଗ ହେଲା।
ଅନ୍ ହଁ- ସେ ଡାକୁଚନ୍ତି ମତେ ମୁଁ ଯାଉଚି।
ହଁ କଣ ଭଲ ଇନକମ୍ ହଉଚି ଏଥିରୁ?
ଏତେ ବି ନୁହେଁ ମାନେ ସିଜନ୍ ଦେଖିକି ଆସୁଚି କେତେ ଜଣ ଜାଣିନାହାନ୍ତ୍ ନ୍ତି ମୁଁ ମାନେ ମେନ୍ଦି ଆଟିଷ୍ଟ ର କେତେ ଜଣ ଜାଣିଛନ୍ତି ସେ ଡାକି ଦେଉଛନ୍ତି। ରେଲେଟିଭ୍ ଯ-ଯିଏ ରହୁଚନ୍ତି ସିଏ ଡାକି ଦଉଚନ୍ତି। ଏବେ ତ ଏମିତି ତ ମୁଁ ମାନେ ଇଦାରେ ନଦିଏ।
ଓ ହୁ। ଆ- ସାଙ୍ଗ ଯଦି କଣ ସବୁ ଭଲ କେତେ ସାଙ୍ଗ ଭଲ ଅଛନ୍ତି। ବେଷ୍ଟ୍ ଫ୍ରେଣ୍ଡ୍ ହେରିକା।
ସାଙ୍ଗ ନୁହେଁ ମାନେ ମୁଁ ସାଙ୍ଗ ବନେଇ ପାରୁନି। ମାନେ ସେମିତି ମତେ ମାନେ ଯେତେ ସାଙ୍ଗ ଥିଲେ ସେ ମାନେ ଭଲ ମୁଁ ତାଙ୍କ ସାଙ୍ଗେରେ ବି ମୋର ଭଲ ମାନେ ପାଞ୍ଚ୍ ଟା ଆମ ଗ୍ରୁପରେ ପାଞ୍ଚ୍ ଟା ଝିଅ ପିଲା ସେଇ ବୁଲିବା ଏ ସବୁ କରୁଚନ୍ତି ଗୋଟେ ର ବାହାଘର ହେଇଗଲା ସେ ଆଉ ଏବେ ବୁଲିବାକୁ ଯାଇପାରୁନି ସେ କହୁଚି ଆମ ଘରକୁ ଆସେ ଏଇଠି ପାର୍ଟି କରିବି ଏ-ଦେହ ଖରାପ୍ ଅଛି ନା ବର୍ଷା ହଉଚି।
ଓ ହୋ।
ଦେହ ଖରାପ୍ ହେଇଯାଇଚି ତ ମୁଁ ଆଉ ଯାଇପାରିନି ଯିବି କଉଦିନ ଆଉ। ଦି ତିନ୍ ଦିନ୍ ପରେ।
ହୁଁ ହୁଁ
ଆଉ ଭଉଣୀ କଉଠି ବା ହେଇଛନ୍ତି?
ଭଉଣୀ କେନ୍ଦ୍ରାପଡାରେ ବା ହେଇଛନ୍ତି।
ହୁଁ ହୁଁ।
ତମ ଭଉଣ ଦି ଜଣ ଯାକ?
ହୁଁ ଆଜ୍ଞା।
କହିଲି ତମ ଭଉଣ ଯୋଉ ଦି ଜଣ ବାହା ହେଇଛନ୍ତି?
ସେ ଗୋଟେ ହେବ ଉମ୍ ପନ୍ଦର କିଲୋମିଟର ଆଉ ଗୋଟେ ହବ ଗୋ-ଗୋଟେ କିଲୋମିଟର
କଣ କହ?
ଆଉ ବଡ ଭାଇ ଭ-ଭଉଣୀଙ୍କର ପିଲା ଅଛନ୍ତି?
ହଁ ତାଙ୍କର ଗୋଟିଏ ପୁଅ ଅଛି।
ଓହୋ ମୋର ଭଉଣୀର ଉଁ ଉଁ ବଡ ଭଉଣୀର ଦିଟା ଝିଅ ଗୋଟେ ଆଉ ମଝି ଭଉଣର ଗୋଟେ ପୁଅ। ଏବେ ହେଇଛି ଗୋଟେ ବର୍ଷେ ହେଇଛି ତାକୁ।
ହୁଁ ମୋ ଭଣ ମାନେ ତାଙ୍କର ବି ସେଇ ଅ ପା ଛଅ ସାତ ମାସ ଭଳିଆ ହେଲା ତାଙ୍କୁ।
ଓହୋ ଏବେ ହେଇଛି ନା?
ହଁ।
ଆଉ କଲେଜ କେମିତି ଯାଉଛି?
କଣ କହିଲ।
କଲେଜ କେମିତି ଯାଉଛି?
ହଁ କଲେଜ ଭଲ ଯାଉଛି ମଝିରେ ମଝିରେ ଟିକେ କଲେଜ ବାଲାଙ୍କର ଇଏ ହଉଛି। ହୁଁ ମାନେ ହଇରାଣ ଟିକେ କରୁଛନ୍ତି ଖରାଦିନ ଛୁଟି ଏବେ ଗଲା।
ହଁ ଏବେ ତ ଗଲା ଖରାଦିନି ଛୁଟି।
ଆଉ ପ୍ଲସ୍ ଥ୍ରୀ କରିବାକୁ ଇଚ୍ଛା ନଥିଲା ପ୍ଲସ୍ ଥ୍ରୀ କି ଅଲଗା କିଛି କରିବାକୁ ଇଚ୍ଛା ନଥିଲା?
ନା ମତେ ପଢିବା ଭଲ ନ ଲାଗେନା। ଘରେ କହିଲେ ପଢ ମୁଁ କହିଲେ ମୁଁ ମାର୍କ
ହଁ।
ସାଢ଼ ତିନିଶହ। ମାନେ ମୁଁ ଗୋଟେ ବି କ୍ଲାସ କରିନି ଏବେ ଯାଇଁକି କଲେଜ ଖାଲି ଯାଉ ଥିଲି ଉଁ ଆ ଇ ଆର୍ଟ ହଁ ଆର୍ଟସ୍ ଥିଲା। ଆଟେଣ୍ଟେନ୍ସ ପକେଇକି ଗୋଟେ ସେଇଥିରେ ଇଏ ଅଛି ମାନେ ଡୋର ଆମେ ସେଇଥିରୁ ବାହାରି ଯାଉଥିଲୁ।
ଓହୋ। ହଁ ବାପା କଣ କରନ୍ତି ବାପା ହରିକା ଅଛନ୍ତି ବାପା ମା?
ହଁ ବାପା ଅଛନ୍ତି ସେ କାଠ କାମ କରୁଛନ୍ତି।
ଅ ମା ଯିଏ ସେ ମାନେ ଘରେ।
ସେଇଆ। ହଁ ସେ ରୋ ନାଇଁ ସିଏ ତ କରୁନାହାନ୍ତି ସେ ବସୁଛନ୍ତି ମୁଁ ସବୁ ରୋଷେଇ କରଛି। ମତେ କ ରୋଷେଇ କରିବା ଭଲ ଲାଗେ। ହଁ ହଁ ସବୁ ଆସେ ମତେ ଭଲ ଲାଗେ ରୋଷେଇ କରିବା।
କୋଉଟା ରୋଷେଇ କରିବାକୁ ଭଲ ଲାଗେ?
ହଁ ସବୁ ଭଜା, ରୁଟି ଭାତ, ଡାଲି ସବୁ ତରକାରୀ
ହ। ହଉ ଇଏ ମୁଁ ମୋ ପଟୁ ରଖିବି ନା ଏପଟୁ।